ହ୍ୟାଲୋ ନା ମୁଁ ରୁମ୍ କୁ ଯାଉଛି।
ହ୍ୟାଲୋ
ହଁ ଅଁ--ଶୁଭୁଛି? ନେଟୱର୍କ ଅଛି?
ହଁ ହଁ ପାଇଲା।
ତୁମ ଆବାଜ ଟିକେ ପଳଉଛି ସେତେବେଳେ ଲାଷ୍ଟ ଟାଇମ ରେ ତୁମର ସାଉଣ୍ଡ ପଳେଇଥିଲା ପୁରା।
ହାଁ
ନା କଟି ନଥିଲା ଦଶଅ ମିନସ
ହଁ କଟି ନଥିଲା ତ ମୁଁ ଜାଣିଛି, ଦଶ ମିନିଟ୍ ହେଇଗଲା ଯେମିତି ମୁଁ କାଟିଦେଲି।
ହଁ, ମୁଁ ବି ଏପଟୁ ମାଡି କାଟି ଦେଇଥିଲି ତାପରେ, ମୁଁ ଏଇଠି ଶୁଭୁ ନଥିଲା କିଛି ସାଉଣ୍ଡ।
ହୁଁ ହୁଁ।
ରାତି ଖାଇବା ବନଉସନ୍ତି?
ହଁ ମମି ରୁଟି ବନଉଛି।
ଆଉ ରଜ ଏଇ ପାଳି କେମତି ସେଲିବ୍ରେଟ ହେଲା?
ରଜ ଏଥର କିଛି ନାହିଁ, ଖାଲି ଯାହା ଡ୍ରେସ
ଡ୍ରେସ ବି ଆଣି ନଥିଲି ନୂଆ ଡ୍ରେସ। କିଛି ନାହାଁନ୍ତି ନା କେହି ଆମ ଘରେ ଏଇନେ, ଖାଲି ମମିର ମୋର ଅଛୁ ତ ସେ ପୁରା ବୋରିଙ୍ଗ, ଫୁଣି ବର୍ଷା ବି ହେଇଥିଲା ବୋଧେ ଲାଷ୍ଟ ରଜ ଦିନ ଆଉ ଦି ଦିନ ତ
ତିନି ଦିନ ତ ବର୍ଷା ହେଇଛି, ଲାଷ୍ଟ ରଜ ଦିନ କଣ, ତିନି ଦିନ ହେକା ବର୍ଷା ହେଇଛି।
ହଁ ସେ ଯାହାବି ମାନେ ହାଲକା ହାଲକା, ତାପରେ ଲାଷ୍ଟ ରଜ ଦିନ ଜୋରରେ ବିଜୁଳି ବର୍ଷା ହେଇ ହେଇଥିଲା ନା?
ଆଉ କୁଆଡେ ବି ଯିବାର ନାହିଁ। ଆଉ ହଉଥିଲା ଆମର ଏଠି ଟାଉନରେ ହଉଥିଲା ରଜ ମହୋତ୍ସବ। ଆମେ ଯିବୁ ବେଲି ଯୋଉ ସେଇ ଲାଷ୍ଟ ରଜ ଦିନ ବାହାର ରିଥିଲୁ ଯିବୁ ବୋଲି ସବୁ ସାଙ୍ଗମାନେ, ଦେଖିଲା ବେଳକୁ ଏତେ ବର୍ଷା ଫର୍ଷା ହେଲା ସାଙ୍ଗ ହଁ, ବର୍ଷା ବିଜୁଳି ଠିକ ତାପରେ ମୁଁ ଶୋଇଥିଲି, ମତେ ଡାକିଲେ କଲ୍ କଲେ, ମୁଁ ତାଙ୍କୁ ସେ ନିଦ ବାଉଳାରେ କହିଦେଇଛି କି ମୁଁ ଯିବିନି। ତୁମାନେ ଯାଅ, ସେମାନେ ବାହାରିଛନ୍ତି ବି ବର୍ଷା ହେଲା। ମୁଁ କହିଲି ମୁଁ ଗଲିନି ବୋଲି, ତମର ବର୍ଷା ହେଲା ତମେ ଯାଇପାଇଲନି।
ଆଉ ଶୁକ୍ରବାର ଦିନ ପା ପୁରୀ ଯିବ?
ହଁ ମମି ଯିବ ପୁରୀ। ମ-ମ-ମୋର ଠିକ ନାହିଁ, ମୋର ଅଛି ଏକ୍ଜାମ ବଗେରା ମୁଁ ଯିବିନି ଏଇନା। ଅଗଷ୍ଟ ଏଣ୍ଡ ଯେକି ଅଗଷ୍ଟ ଷ୍ଟାର୍ଟିଂରେ ହବ ଏକ୍ଜାମ, ସେଥିପାଇଁ ମୁଁ କହିଲି ମୋର ପେପର କ୍ଲିୟର ହେଲେ, ସି ଜି ଏଲ ହବ ନା? ମୁଁ କହିଲି ପେପର କ୍ଲିୟର ହେଲେ ମତେ ଡାକିବ ତାପରେ ଆସିବି, ମୁଁ ଆଉ ଆସି ଯିବିନି ତୁମ କଥିକ, ହେଁ ନାଇଁ କେବେ କଣ ହଉଛି ଦେଖାଯାଉ।
ଦିଦି ତମେ ଗ୍ୟାରେଣ୍ଟି ଜବ୍ କରିଦବ, ଗମେଣ୍ଟ ଜବ୍।
ହୁଁ, ହଁ ମୋର
ତମେ ଗମେଣ୍ଟ ଜବ୍ ହେଇଯିବ। ହେଇଯିବ ଗ୍ୟାରେଣ୍ଟି ମାରି କହୁଛି।
ନା ହେଇଯିବ, ଗ୍ୟାରେଣ୍ଟି ମାରିକି ନାହିଁ ସେଟା ତ କହିହବନି ସେ
ନାଇଁ ନାଇଁ ତମର ହେଇ, ତମର ହେଇଯିବ ମତେ ଲାଗୁଛି।
ହଁ, ଏ ହାର୍ଡୱାର୍କ ସାଙ୍ଗରେ ଲକ୍ ବି ଦରକାର। କାଲି ହାର୍ଡୱାର୍କ କଲେ ବି କିଛି ହବନି, ଲକ୍ ବି ସାଙ୍ଗରେ ଥିବା ଦରକାର। ତାପରେ ଦେଖାଯାଉ କଣ ହଉଛି। ଏଥର ତ କାହିଁ ଲାଗୁନି ମତେ, ତ ମକ୍ ଟେଷ୍ଟରେ ମୋର ଯୋଉ ସେକ ନହେଲେ ଟାଇମିଙ୍ଗ ଆସିଗଲା, ସେ ବହୁତ କମ୍ ଇଏ ହେଇଗଲା।
ପୁରୀ ରଥଯାତ୍ରା ଏବେ ଆସୁଛି।
ହଁ, ରଥଯାତ୍ରା ଆମେ ଆରଥର ଯାଇଥିଲୁ।
ରଥଯାତ୍ରା ଆଷାଢ, ଆଷାଢରେ ନା?
ହଁ ରଥଯାତ୍ରା। ତ ଆଉ ଏଇ କିଛି ଦିନ ପରେ ତ ସ୍ନାନ ପୂର୍ଣ୍ଣିମା ଅଛି, ତାପରେ ରଥଯାତ୍ରା ପନ୍ଦର ଦିନ ପରେ ଆଉ। ହୁଁ। ଆମର ତ ପୁରୀ, ଭଲ। ତୁମ ତୁମ ଘରଠୁ, ତୁମ ଘର।
ଆମ ଘର ଏପଟେ, ଏଥିରେ କହି ହବନି ନା।
ନା, ହଁ। କଣ ମନ୍ଦିର ଅଛି ତମ ଘର ପାଖରେ ଫେମସ?
ଆ କପିଳାସ।
ହଉ ହଉ ମୁଁ ଯାହା ସାଙ୍ଗ କଥା ହଉଛି ମାନେ ମୁଁ ତ ମୋ ଫୋନରୁୁ କରିଦିନି ବିଲକୁଲ ବି ମୁଁ କେବଳ ମୋର ଗୋଟେ ଏଇଠି ଗୋଟେ ସାନ ପିଲାଟିେ ମୋର କରିଦେଇଥିଲା ଆମ ଘର ପାଖରେ ତ ତାର ସାଙ୍ଗ କେବଳ କଥା ହେଇଛି ଆଉ ମୋ ମମି ଫୋନରେ କଥାଇଛି ଏଇଟା ହେଇତୁ ମୋ ସାଙ୍ଗେ ଫାଷ୍ଟ କଲ୍ ଯେ ଯାହାକୁ ମୁଁ ନମ୍ବର ଦେଲି ଆଉ ଏପର୍ଯ୍ୟନ୍ତ କା ସାଙ୍ଗେ କଥା ହେଇନି ସେଥିପାଇଁ ମୋର ପାଞ୍ଚଟା ହେଇଛି। ତ ମମି ଫୋନରୁୁ ମୁଁ ଜଣଙ୍କ ସାଙ୍ଗ କଥା ହେଇଥି ଲି ମମି ବି ଯୋଉ ଦି ଜଣ ସାଙ୍ଗ ଥିଲା ସବୁ ସେଇ କପିଳାସ ସାଇଡ ପିଲା।
ଆଣ୍ଟି କହିଲେ ଆଣ୍ଟି କହିଲେ ଆଉ ଗୋଟେ ଝିଅ ବାତ କରିଥିଲେ ଯେ? ଝିଅ ମାନେ କଲ୍ ମାନେ ଝିଅ ଟା କଲ୍ କଲେ ତା ଆଡୁ ତାରେ ଆଣ୍ଟି କଥା ହେଲେ ତାପରେ ଆଣ୍ ଏଥିରେ କହିଲେ କଲ୍ କରିବା ପାଇଁ ସେ ଆଉ କଲାନି ଉଠେଇଲାନି କଲ।
ସେ ଉଉଠ ହେଲାନି ସିଏ ତ ସେମିତି କଲେ ଆଉ ଗୋଟେ ଝିଅ ଟାକୁ ତ ମୁଁ କରିଥିଲି ସେ ଗ୍ରୁପ ଉପରେ ବି ମେସେଜ୍ କରୁଛି ମୋତେ ପୁଣି ଆଜି ହ୍ୱଵାଟ୍ସଆପ୍ରେ ମେସେଜ୍ କରିଛି ଦିଦି କଥା ହେବ। ମୁଁ କହିଲି ମାଲ ତୁ ଯା ତୁତେ ମାନେ ମୁଁ ଟିକେ ସଟଟେମ୍ପର ହୁଁ କଣ ହେଲା?
ତା ନାଁ କଣ ନା କିଛି ନାଁ ନାହିଁ?
ପୁଗୁନା କଣ ଏମିତି ଲେଖା ହେଇଛି।
ହଁ ହଁ ହଁ।
ହଁ ତ ସିଏ ମୁଁ କଥା ହେଇଗଲି ତାଙ୍କ ସାଙ୍ଗରେ ଦଶ ମିନିଟ୍ ମାନେ ମୋ ଫୋନୁ ହଁ ସେଇଟା ତ ଗୋଟ ଟେ କଲ ତାପରେ ତ ମୁ ଷ୍ଟ୍ରଞ୍ଜର କଲ୍ ହି କରୁନି। ତ ତାକୁ କଥା ହେଇଯାଇଛି ଦଶ ମିନିଟ ତାପରେ ମୁଁ ଗୋଟେ ଦିଥର ମୁଁ କଲ କଲି ସିଏ ତାର କାଟି ଦ କାଟି ଦଉଚଛନ୍ତି। କାଟ ଦେଲେ ଖାଲି ଦିଦି ଶୁଭୁନି ଦିଦି ଶୁଭୁନି କହି କାଟ ଦେଲେ। ହୁଁ ହ୍ୟାଲୋ ହ୍ୟାଲୋ ହଁ ମୋତେ ଲାଗିଲା କଟିଗଲା ହଁ କୁହ।
ତାହା ହେଲେ କାଟିବ
ହୁଁ
ତ ଦିଥର ଯେମିତି କାଟିଦେଲେ ମୁଁ ଆଉ ତାପରେ ତାଙ୍କୁ କଲ୍ କଲି ଆଜି ମତେ ହ୍ୱାଟସଆପରେ ମେସେଜ କରିଥିଲା। ମୁଁ ଟିକେ ସଟ ଟେମ୍ପର ମୁଁ ତ ସେଇଦିନ ଚିଡିକି ଅଛି। ମୁଁ ସେଇଠୁ କହିଲି ଯଦି କଲ୍ ମୁଁ ଆଗେ କରିବି ତାହେଲେ ଭଉଣୀ କୁହ ତାହେଲେ ମୁଁ କ ଥା ହେବି ନହେଲେ ତୁମେ ଆଗେ କଲେ ମୁ କଥା ହେବିନି ସେଠୁ କହିଲ ନା ଥା ମୁଁ କହଲି ହୋଊ ହେଉଥାଉ। ମତ ଚଝିଡିଆଉ କରି ନଥିଲି। ପୁରୀ ରଥଯାତ୍ରା ଯିବ?
ଦେଖିବା ଭାବୁଛି ସାଙ୍ଗ ମାନେ କଥା ହଉଛୁ ଯିବୁ ଜେ ଟିକେ ହଁ ଜାଣିଛି ସୁଭ ସୁଭ କଲ୍ କରିଲେ ଭିଡ଼କୁ ହୁଅନ୍ତି ଆଉ ଜଗନ୍ନାଥ ବଳ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଚକ କୋଉ କୋଉ ଟିରେ ଥାଏ?
ସୁଦର୍ଶନ ଚକ୍ର ସେ ସୁଭଦ୍ରାଙ୍କ ସାଙ୍ଗରେ ଆସନ୍ତି ନା
ନାଁ ସୁପଦ୍ରାଙ୍କ ସାଙ୍ଗରେ ନା ଜଗନ୍ନାଥଙ୍କ ସାଙ୍ଗରେ?
ସୁ-ସୁଭଦ୍ରାଙ୍କର ରଥରେ ବସିକି ଆସନ୍ତି ସେ ତାଙ୍କର କଣ ହେବେ ଅଜା ହେବେ ନାଁ କଣ ହେବେ ଗୋଟେ
ଯାତ୍ରା ତ ଦଷ୍ଣ ଯାତ୍ରା ର ସ ସୁଦର୍ଶନ ଚକ୍ର ତ ଜଗ-ଜଗନ୍ନାଥଙ୍କ ହାତରେ ମାନେ
ଆଚଛା ନା ଚାରି ଜଣ ଆ ଆସନ୍ତି ନା ଚାରି ଜଣ ଆସନ୍ତି। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଉ ତାଙ୍କ ସାଙ୍ଗରେ ଆସନ୍ତି ଆ ମମି ଚାରିଜଣ ଆସନ୍ତି ନା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଉ ଜଣେ କିଏ? ସୁଦର୍ଶନ ସେ ସୁଭଦ୍ରାଙ୍କ ସାଙ୍ଗରେ ଆସନ୍ତି ନା ସେ ତାଙ୍କର କଣ ହେବେ ଅଜା। ଚକ୍ର ବା ତୋ ମୁଣ୍ଡ ତୁ ଜାଣିନୁ। ମୋ ମମି ଯାନି। ଛାଡ ମୁଁ ଜାଣିଛି କିନ୍ତୁ ସୁଭଦ୍ରାଙ୍କର ରଥରେ ସେ ଆସନ୍ତି ତାଙ୍କୁ ପ୍ରୋଟେକ୍ଟ କରିକି।
ନାଇଁ ସୁଦର୍ଶନ ଚକ୍ର ହଉଛନ୍ତି ଜଗନ୍ନାଥଙ୍କର ମାନେ ସି
ହଁ ସେଟା ତ ଶ୍ରୀକୃଷ୍ଣଙ୍କ ଚକ୍ର ବଟ ଯୋଉ ରଥରେ ଚାରି ଜଣ ଆସନ୍ତି ଚାରି ଦିଓ ଯାନ୍ତି କୁହନ୍ତିନି ଚାରି ଦିଓ ଯାଆନ୍ତି। ତ ଚାରି ଜଣ ଅଛନ୍ତି ସିଏ ହଁ। ସୁଭଦ୍ରାଙ୍କ ରଥ ରେ ସେ ଯୋଉ ସୁଦର୍ଶନ ଚକ୍ର ଆସିକି ସୁଭଦ୍ରାଙ୍କ ରଥରେ ରଖାଯାଏ ସୁଭଦ୍ରାଙ୍କ ସାଙ୍ଗରେ କେତେ ସାରା କନସେପ୍ଟ ଅଛି ତାଙ୍କର ଓହୋ। ମୋର ସାଙ୍ଗମାନେ ଅଛନ୍ତି ସେ ସବୁ କହିବେ ଯଦି କେବଳ ଜଗନ୍ନାଥ ନାଥଙ୍କ ବ୍ରହ୍ମ ଅଛି ତାହେଲେ ତୁମେ ବଳଭଦ୍ର ସୁଭଦ୍ରାଙ୍କ କାଇ ପୂଜା କରଛ। ମୁଁ କହିଲି ହଁ ଆମର ବିଶ୍ୱକର୍ମା ବନେଇ ଦେଇେଇ ଯାଇଥିଲା ଆଉ ଆମେ ତାଙ୍କୁ କଣ ସମୁଦ୍ରରେ ଭସେଇ ଦେଇଥାନ୍ତୁ ସେଥିପାଇଁ ପୂଜା କରୁଛୁ ଆଉ।
ଇ
ମୁଁ ମୋ ମମି କୁ ପଚାରିଲି ମୋ ମମି ଏତେ ହ ସିଏ ଟିକେ ହିନ୍ଦୁ ବଟ୍ ସେ ନନ୍ ଓଡିଆ ସେ ବସ୍ ସେ ଜାନଥିଲା। ତ ତାଙ୍କୁ କହବା ପୁଣି ଆଉ ତାପରେ ସେ ପୁରା ଏକ୍ ଏକ୍ସାଇଟମେଣ୍ଟ ହେଇକି ପୁରା ଷ୍ଟୋରି ଗୁଡ଼ା ସବୁ ଶୁଣିକି ଏବେ ଜୟ ଜଗନ୍ନାଥ ଚ୍ୟାନେଲ ଯେଉଁ ଆସୁଛି ହିନ୍ଦୀରେ ସବୁ ଦେଖୁଛନ୍ତି ବସିିକି ତାଙ୍କ ଫ୍ୟାମିଲି ସାରା। ସମସ୍ତେ। ମ ମମି ରେଡି ହେଇକ ଅଛି। ବା ଯାଇକି ଅନୁଭୂତି କହିବା ଆମର ଗୋଟେ ମାନେ ଏମିତି ଗୋଟେ ବହୁତ ବଡ ଅନୁଭୂତି ଅଛି। ତ ସେଟା ମୋ ମମି ଯାଇ କହିବ। ମୁଁ କହିଲି ମମି ତୁ କହିବୁ ସବୁ ଜାଣିବେ କାନ୍ଦିବୁ ବୋବେଇକି କହିକି ଆସିବ ମୁଁ କହିଲି ଲୋକ ମୁ ଅଧ ଲୋକ ଲୋକ କିତୁ ବିଶ୍ୱାସ ବି କରିବେନି କି ହଁ ଏଇଟା ହେଇଥିବ ବୋଲି।
ନାଇଁ ହଉ ବିଶ୍ୱାସ କରିବେ ଜଗନ୍ନାଥଙ୍କ ନାଁରେ କେହି ମିଛ କଥା କହିବେନି।
ହଁ ମିଛ କଥା କେହି କହିବେନି ବଟ୍ କିନ୍ତୁ ଆହୁରି ବି ନା ମୁଁ ଆମେ ସେଇଟା ଦେଖି ହେଇଛି ନା ଆମ ସାଙ୍ଗରେ। ନ୍ତୁ ମୁଁ ବି ଏମିତି ଗୋଟେ ଜଣଙ୍କର ଶୁଣୁଥିଲି ସେଇ ଅନୁଭୂତିରେ। ହ୍ୟାଲୋ।
ହଁ ହଲୋ ସୁଭଜୀ।
ହଁ କୁହନ୍ତୁ।
କହିଲ ମୁଁ ଜଣେ ରିଲେଟିଭ ହେବେ ଜେଜେ ଜେଜେମା ହେଲା। ମାନେ ତାଙ୍କୁ ଧରିକି ଯାଇଥିଲି ଜଣେ ତ ସେ ଚାଲି ପାରିଲେନି ଯେ ତା ସେ ବାହାରେ ବସେଇ ବାହା ଯୋଉ ହେଇଛି ଇଏ ପାହାଚ ଚବିଶ ପାହାଚ ବସେଇକି ବାଇଶ ସରି ବାଇଶ ବାଇଶ ପା ବାଇଶ ପା ହଚରେ ବ ସେକି ବି ପଳେଇଲେ ହେଲା ତାପରେ ବସେଇ ପିଲେ ତାପରେ ଇଏ କିନ୍ତୁ ମୁଁ ଜଜେମାଝେ ସେ ଭାବୁଛନ୍ତି ଆଉ ମୁଁ ବି ଯାଆନ୍ତି ମୋର ବି ଇଛା ଅଛି ମୁଁ ଜଗାକୁ ଦର୍ଶନ କରନ୍ତି ହେଲା। ତାଙ୍କ ମନ ଜଗନ୍ନାଥ ଶୁଣୁଛନ୍ତି ହେଲା ଆମେ ଜଣେ ଜଣେ କଥାଟା ଶୁଣ ଜଣେ ଆସିକି କହିଲା ଆଉ କହିଲେ ଆଉ ମାଉସୀ ଆଉ ତମେ ଏଠି କାଇଁକି ବସିଛ ଆଉ ଆସ ମୁଁ ତମକୁ ଦର୍ଶନ କରିଦେଇକି ଆଣିପାରିବି ସେ ତାଙ୍କୁ ଟେକିକି ନେଇକି ହଇଚରେ ବସେଇକି ତୁଉଥରେ ବସେଇକି ଆ ସେ ନେଇକି ଜଗା ଦର୍ଶନ କରିକି ଆଣିକି ଛାଡି ସାରିଲେଣି ଆଉ ଯେତେବେଳେ ତାଙ୍କ ପୁଅ ଝିଅ ଆସିକି ପଛେ ଆସିଲେ ତା କତିକି ଆଉ କହିଲେ ଆଉ ଭିତରେ ବସିଛ ସେ କହ ଆ ହଁ ହଁ ମୁଁ ଦଶମ କରିକି ଆସିି ସାରିଲିଣି ସେ କହିଲେ କେମିତି ମୁଁ ଏମତି ବସି ଥିଲ କିଏ ଗୋଟେ କିଏ ଜଣେ ଆଇଲା ଆଉ କହିଲା ଆଉ ଦର୍ଶନ କରିବା ପାଇଁ
ହୁଁ
ଦର୍ଶନ କରିଦେଇକି ଆଇଲା। ତା କଥା ଜଗା ମନର କଥା ଶୁଣୁଚି ନା ନାହିଁ।
ସମସ୍ତଙ୍କର, ମୁଁ ବି ମାନେ ସେ ମାନେ କହିବାକୁ ଗଲେ ପାଦେ ପାଦେ କଥା ସବୁ ଶୁଣିଥାନ୍ତି। ମୋର ମୋ ମାନେ ମୋର ତ ପର୍ସନାଲି ଦି ତିନିଟା ଅନୁଭୂତି ଅଛି। ମୁଁ ଥରେ ପୁରୀ ଯାଇଥିଲି ମୋ ଦିଦିଙ୍କ ସାଙ୍ଗରେ ଗୋଟେ। ତ ସିଏ କଣ ହେଲା କହିଲୁ ମୁଁ ଇନଷ୍ଟାଗ୍ରାମ୍ ରେ ଦେଖିଥିଲି ଯେ ତୁ ପାଛରେ ଚଢିଲେ ଯମଶିଳା ଅଛି। କଣ ତୁମ ପାପ ସବୁ ପୁଣ୍ୟ ସବୁ ପାପରେ ଇଏ ହେଇଯିବ। କନଭର୍ଟ ହେଇଯିବ ଏମତି ଦେଖ୍ ଶୁଣିଥିଲି। ତ ମୁଁ ଗଲା ବେଳକୁ ଯାଇକି ମୁଁ ଦେଖି ଦେଲା ବେଳ କୁ ତୃତୀୟ ପାହାଚ ଏତେ ବଡଟେ ମୁଁ ଡେଇଁବି କେମିତି ସେଟାକୁ ମୁଁ ମୁଁ ତ ଡେଇଁ ପାରିବିନି। ତ ସେଠୁ ତାକୁ ବାଧ୍ୟ ହେଇକି ଚଢିକି ଗଲି ମୋ ଦିଦି କହିଲା ସେ ସବୁ ବେକାର କଥା ଚାଲ୍। ମୁଁ ଚଢି ଯାଇଚି କିନ୍ତୁ ମୋ ମାଇଣ୍ଡ ରେ ଖାଲି ସେଇଟା ଚାଲିଛି ଯେ କେମିତି ମୁଁ ଚଢିଗଲି ମୋ ସବୁ ଯେତିକି ପୁଣ୍ୟ ଥିଲା ଯୋଉ ତ ଦି ଟିକିଏ ପୁଣ୍ୟ ସିଏ ବି ପାପ ହେଇଗଲା। ମୁଁ ଏଇଆ ଖାଲି ଭାବୁଚି। ବାଟ ସାରା ମାନେ ଖାଲି ଭାବିକି ଭାବି ମନ୍ଦିର ଭିତର କୁ ଯାଉଚି। ତାପରେ ମୁଁ କିଛି ବାଟ ଯାଇଚି ତ ଧାଡ଼ିରେ ଠିଆ ହେଇଥିଲି, ସେଇଠି ସାଇଟ୍ ରେ ଗୋଟେ ନନ୍ ଓଡିଆ କପଲ୍ ସେ ମ ଗୋଟେ ପଣ୍ଡାକୁ ପଚାରୁଚନ୍ତି କି ଆମେ ଏଇଆ ଦେଖିଥିଲୁ ମୁଁ ପୁରା ମାନେ ଆ ଶୁଣୁଚି। ମୋରି ସାଇଡ୍ ରେ ପୁରା ଠିଆ ହେଇକି କଥା ହଉଚନ୍ତି ହିନ୍ଦୀରେ। ଆଉ ଆମେ ଏଇଟା ଦେଖିଥିଲୁ ଆଉ ଆମେ ତ ତାକୁ ଡେଇଁ ପାରିଲୁନି ଆମେ ଚଢିକି ଆସିଲୁ ତ ଆମ ପୁଣ୍ୟ ସବୁ କଣ କ୍ଷୟ ହେଇଗଲା? ସେ ହେଠୁ କହିଲେ ନା ନା ତୁମେ ଯେବେ ବି ପୁରୀ ଆସିବ କେବେ ରିଟର୍ଣ କରିବନି ସିଂହଦ୍ୱାର ବାଟେ। ରିଟର୍ଣ କଲା ବେଳେ ଯଦି ତମେ ତା ଦ୍ଵିତୀୟ ପାହାଚ ରେ ଚଢ଼ିବ ତାହେଲେ ତୁମର ସବୁ ପୁଣ୍ୟ କ୍ଷୟ ହେଇଯିବ। ମୁଁ ସେ ତାପରେ ମୋ ମାନେ ମୋ ଡାଉଟ୍ କ୍ଲିୟର ହେଇଗଲା। ମୁଁ କ୍ଲିୟର ହେଇଗଲା, ତା ପରେ ସେମାନଙ୍କ ଗପି ଗପି ପଳେଇଲେ ମୁଁ ମୋର ଅନେଇଚି। ତାଙ୍କୁ ଅନେଇ ରହିଚି। ମୋ କ୍ୱେଶ୍ଚିନ୍ ର ମତେ ଆନ୍ସର ମିଳିଗଲା ସେଇଠି। ଏମିତି ଆହୁରି ମୋର ଦି ତିନଟା ଅନୁଭୂତି ଅଛି। ଆଉ ଯୋଉଟା ମମି କହିବ ସେଟା ତ ଭାଇ ପୁରା ମୀରାକିଲ୍ ଆମ ପାଇଁ। ବହୁତ ବଡ଼ ଅନୁଭୂତି ଟା।
ମାନେ ମୁଁ ଥରେ ଜଗା ମାନେ ଜଗନ୍ନାଥ ଙ୍କଟ ଦର୍ଶନ କରି ଯାଇଥିଲି ହେଲା। ଏବେ ତ ଥରେ ଯାଇଥିଲି। କିନ୍ତୁ ଦି ମାସ ତିନି ମାସ ପୁରୁଣା। ଜଗନ୍ନାଥଙ୍କ ଆ ଆଖି ରେ ଆଖି ଯେତେବେଳେ ମିଶିଗଲା ବିଶ୍ୱାସ କରିବେନି ଆଖିରୁ ଲୁହ ବାହାରି ପଇଲା।
ରୁହ ମୋ ଟାଇମ୍ ହେଇ ଗଲାଣି ମୁଁ ଆଉ ଥରେ କରୁଚି ତୁମେ ତାପରେ କହିବ।